ହ୍ୟାଲୋ।
ହ୍ୟାଲୋ।
ହଁ।
ଆଉ କଣ କରୁଛୁ?
ହଁ ଏଇଠି ଏବେ ଘରେ ଅଛି ତ ଆଉ
ଖାଇସାରିଲୁଣି
ନାଇଁ ମୁଁ ଖାଇନୀ ଆଉ ଟିକେ ହେଲେ ଖାଇବିଉଥରେ।
ଓହୋ ମୁଁ ତ ଖାଇକି ଏଠୁ ଜଟ୍ ଉରକୁ ଆସିଲି ଆଉ ଆଉ ବର୍ଷା ହଉଛି।
ହଁ ସକାଳୁ ପକଉଥିଲା ଛାଡିଗଲା।
ହୁଁ।
ଏବେ ଏଠି ପୁଣି ଷ୍ଟାର୍ଟ କଲାଣ।
ଆମର ଏଡେ ବର୍ଷା ଚାଲିଛି ପୁରା
ଓହୋ ଲେଡୁ ଏ ତମ ଗାଁରେ କାଲି ନା ପହଦିନ ବାହାଘର ଟେ ଥିଲା କି
କଣ କହିଲୁ
ତମ ଗାଁ ରେ କାଲି ନା ପହଦିନ ବାହାଘରଟେ ଥିଲା କି
ହଁ ସାଉଣ୍ଡ୍ କଟୁଛି ଟିକେ
ମୋର
ହଁ
ହଁ କାଲିିନା ପହଦିନ ଆମ ଗାଁ ରୁ ଅଧା ଯାଇଥିଲେ ବୋଲି ଲିଡୁ କହୁଥିଲା ଯେ
ଓହୋ ଆଉ କେବେ ଯାଇଚୁ ଆମର ଶୀତଳ ଷଷ୍ଠୀ ଯାତ୍ରା ଦେଖି।
ସେଇଆଡେ ନା ଯାଇନି ଏଇ ନ୍ୟୁଜ ରେ କେତେ ଖାଲି ଶୁଣିଥିଲି ଆଉ
ଓହ ଯାଇକି ସୋସିଆଲ ମିଡିଆରେ ଦେଖିଥିବୁ ତାହେଲେ ଆଉ
ହଁ ତମେ ଯାଇଚ କେତେବେଳେ ଦେଖିବା ପାଇଁ।
ହଁ ମୁଁ ଗୋଟେ ଥର ଯାଇଥିଲି ତ ଆଉ
କଁ କେମିତି କଣ ହାଲଚାଲ
ମାନେ ଦେଖେ ସେଇଟା ହଉଛି ଆମର ଶୀତଳ ଷଷ୍ଠୀ ସମ୍ବଲପୁର ସେଟା ଗୋଟେ ବଡ ପର୍ବ ତାଙ୍କର ସେଇଟା।
ହୁଁ
ଆଉ ସେଇଟା ହଉଛି ଆମର ଜ୍ୟେଷ୍ଠ ମାସରେ ଆରମ୍ଭ ହୁଏ ସେ ପର୍ବଟା ଆମର।
ଏଇ ଜୁନ୍ ନା ଜୁଲାଇ ମାସରେ।
ସେ ଆମର ଜୁଲାଇ
ଜୁଲାଇ
ଜଷ୍ଟ୍ ଏବେ ଏବେ ତ ଷ୍ଟାର୍ଟ ହଉଥିବ ସେଟା ଶୀତଳ ଷଷ୍ଠୀ ଟା ଆଉ
ଏବେ ଯା ଷ୍ଟାର୍ଟ ଏଇ କେତେ ଏଇ ଚଉଦ ପନ୍ଦର ଷୋହଳ ସତର ଏଇଆଡକୁ ହେଇଥିବ ବୋଧେ ଆଉ
ହଁ ଆଉ ସେଇଟା ଆମର କିଏ କିଏ କହିଲୁ ପୂଜା ପାଆନ୍ତି ସେଇଟା
କିଏ
ସେଥିରେ ଆମର ଯୋଉ ଉ ଆମ ଶିବ ଭଗବାନ ଆଉ ମାତା ପାର୍ବତୀଙ୍କର ବିବାହକୁ ନେଇ ସେଇଟା ଆମର ଗୋଟେ ଶୀତଳ ଷଷ୍ଠୀ ଯାତ୍ରା ଗୋଟେ ହୁଏ।
ଓ ହୋ
ଯୋଉଠି ମାନେ ପାର୍ବତୀ ମନ୍ଦିର ଆଉ ଶିବ ମନ୍ଦିର ଯୋଉଠି ଏକାଠି ଥିବ।
ହ
ସେଇ ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ହୁଏ
ଓ ହୋ
ଆମ ଗାଁରେ ଏବେ ପାର୍ବତୀ ମନ୍ଦିର ହେଇଗଲାଣି ଆର ବର୍ଷଠି ଶୀତଳ ଷଷ୍ଠୀଇ ଉିବ ମୁୋଁର ବି ହବ ଆଉ
ହଁ ଏଇ ଡିଜେ ଫିଜେକୁୁ ନେଇେଇକି ଆଉ
ହଁ ଏଇ ମାନେ ଯଉ କଳସ ଯାତ୍ରା ନୁହେଁ କଳସ ଧରିକି
ହଁ
କଳସ ନେଇକିଯିବ ଶୀତଳ ସଷ୍ଠି ସେଇଟା ସେତ୍ରାଟା ଆଉ
ସେଇଭଳିଆ ତାହଲେ
ଆଉ ସେଇଟା ତାଙ୍କର କେତେ କହିଲୁ ଆମର ଚାରିଶହ ବର୍ଷର ପୁରୁଣା ତାଙ୍କର ପରମ୍ପରା ସେଇଟା ସନ୍ଦି ଅସିଛିଟା
ଚାରି ଛଅ ବର୍ଷ
ହଁ ଯେତେବେଳେ ତାଙ୍କର ଏତେଳେ ଆମ ସମ୍ବଲପୁର ରାଜା ହେଇଥିଲା ନଥିଲେ ସେଇ ସମୟରେ ଏଇଟା ଘଟଣା
ଓହୋ ଯାହା ହେଲେ ବି କେତେ ଚାରିଶଛ ବର୍ଷ ହେଲା ସେ କଣ କମ ହେଲାଣି
ହଁ ଆମର ଏଥିରେ ଏ ଶିବ ଯେତେଳେ ବିବାହ କରିଆକୁ ଯାଇଥିଲେ ପାର୍ବତୀଙ୍କୁ ତ ସେଇ ଟାଇମ୍ ରେ ସେ ତା ପରଠୁ ଚାଲିଚି ଏଇଟା ସେଇଠି ଆଉ।
ହୁଁ ହଁ
ଆଉ ବାହାରୁ ବି ଆମର, ହଁ କଉନୁ କ।
ଲୋକାଲ ଛୁଟି ହଉଥିବ ନା ହଉନଥିବ?
ହଁ ଲୋକାଲ ତାଙ୍କର ଛୁଟି ହଉଥିବ ନା ସେଇ ଶୀତଳ ଷଷ୍ଟି କି।
ହଁ।
ତାଙ୍କର ଗୋଟେ ବଡ ପର୍ବ ତାଙ୍କର ସେଇ ଡିଷ୍ଟ୍ରିଟ୍ ର। ସେଇଟା ଟିକେ ଅଧିକ ଟିକେ ମାନେ ଭ୍ୟାଲ୍ୟୁ ଦଉଥିବେ ତାଙ୍କର।
କେତ୍ କେତେ ଦିନ୍ ଯାହେଲେ ବି ଛୁଟି ରହୁଥିବ?
ଶୀତଳ ଷଷ୍ଠୀ ତାଙ୍କର ହଉଚି ଯେ ଚାଲୁଚି ଆଠ ଦିନି ଖଣ୍ଡେ ଚାଲୁଛି।
ଆଠ ଦିନି ଆଠ ଦିନ୍ ଯାକ ସ୍କୁଲ ସବୁ ଛୁଟି ରହୁଥିବ?
ହଁ-ହଁ ଆଠ ଦିନି ଏତେ ନାହିଁ ଯେ, ମାନେ ଯେତେ ଲେ ଯୋଉଦିନ ମାନେ ଲିଟ୍ ଦିନଗୋରା, ସେଇଦିନ ଛୁଟି ରହୁଥିବ ଆଉ। ପ୍ରଥମ ଦିନ ଗୋଟେ ଛୁଟି ରହୁଥିବ।
ଫାଷ୍ଟ ଦିନ।
ହଁ ଆଉ ଲାଷ୍ଟ ଦି ତିନ ଛଟି ରହୁଥିବ ଆଉ। କାରଣ ପ୍ରଥମ ଦିନଟା ଆମର କଳସ ଯାତ୍ରା ହବ ନା।
କଳସ ଯାତ୍ରାକୁ ଆଉ ଲାଷ୍ଟ ଦି ଦିନି ମାନେ ଯୋଉ ସରିବ ତ ଆଉ। କୁଲ କି ହେଲେ ଯିବେନି।
ହଁ। ଆମର ଏତିକ ମା ହଁ।
ଏଇ ଗମେଣ୍ଟ ଛୁଟି କରିଦଉଚି ବୋଧେ।
ହଁ।
ଆଠ ଦିନୁ ତିନି ଦିନ ଛୁଟି ପାଞ୍ଚ ଦିନି ପଢା ଆଉ।
ହୁଁ। ଆମର ଯେତିକ ତ ମାନେ ଓଡିଶା ଏଯୋଉ ଓଡିଶା ଚାରିପାଶ୍ୱ ଯେତିକ ଆମର କଳା ସଂସ୍କୃତିର ସମସ୍ତେ ଆସିବେ ସେଦିନ।
ତମ ଦିଗରେ ସେଦିନ ଆସିକି ନୃତ୍ୟ ପ୍ରଦୁର୍ଶଣ କରିବେ ସେଇଠି ଆଉ।
ସମ୍ବଲପୁରରେ?
ହଁ ସମ୍ବଲପୁରରେ ଆଉ ଡିଏ ମାନେ ବଡ-ବଡ ଡିଜେ ଆସିବେ କେତେଟା କହିଲୁ, ଆମେ ଯୋଉ ଆର୍ଥର ଯାଇନଥିଲୁ କି?
ହଁ।
ଡିଜେ ଆସିଥିଲା କେତେ ଆଠଟା ନା ନଅଟା ଡିଜେ ଆସିଥିଲା।
ଆଉ ସାଉଣ୍ଡ ପୁରା କମ୍ପେଇ ଦଉଥବ?
ହଁ। ଭଲ ହବ ଗୋଟେ ଭାଇ ଏ ସାଉଣ୍ଡ ହଉଚି ଆ ଲୋକ ଲୋକମାନେ ହେବି ଲୋକ।
ହଁ ଦେଖିବା ପାଇଁ ବି ଲୋକ ଆଉ ଏଇଠି ନା ତ ଏଇ ରଣପୁରରେ ଏନ୍ତି କଣ ଟେ ହଉଚି କଣ ଏଇ ଜୀଭ ଅକରେ ଏମିତି କଣ୍ଟା ଫୁଡିକି କରୁଛନ୍ତି ଯେ ସେଇଟା ଫୁଣି ଦେଖିବା ପାଇଁ ଇଆଡୁ ଯାଉଛନ୍ତି।
ହଁ ଯୋଉଠ ମାନେ ଅଧିକ ଚାଲିଲାଣି ସେଇଠି ଲୋକ ବହୁଳ ହେଇଗଲାଣି ସେଇ ଅଞ୍ଚଳଟା, ଲୋକେ ହେବେ ସେଇଠି ଆଉ।
ହଁ ଯେତେ ହାଇଲାଇଟ୍ ହବ, ସେତେ ଲୋକ ହେବେ।
ହଁ।
ଯେନ୍ତି ଦଶପଲା ଲଙ୍କା ପୋଡ଼ି, ଏବେ ଯେନ୍ତି ଦଶପଲା ଲଙ୍କା ପୋଡି। ଧୀରେ ଧୀରେ ଧୀରେ ଧୀରେ ଗହଳି ହଉଛନ୍ତି।
ହଁ।
ଆଉ ସେଇଭଳିଆ ହେଉଥବ ଏମତି ସମ୍ବଲପୁରରେ ଆଉ।
ହଁ।
ଏଡା ଗୋଟେ ଗୋଟେ ଥର ଦେଖୁଥିଲୁ ଯେ ଏଇଟା କୋଉ ଦିଟା ଜିଲ୍ଲା ବିଷୟରେ କହୁଥିଲା।
କୋଉଟା କି ସମ୍ବଲପୁରୁ।
ହଁ।
ସେଇଟା ଆମର ବଲାଙ୍ଗୀରି କି ସେଇଟା ଦିଟା ତ ଆଉ ସମ୍ବଲପୁର ବଲାଙ୍ଗୀରି ଦିଟା। ସେଇ ଦିଟାରେ ଆମର ଶୀତଳ ସଶି ନାଇଁ ନାଇଁ ଅଲଗା ଅଲଗାହଉଚି ଶିତଳଷଷ୍ଟିହଉଛି ସେ ଦିଟାରେ ମାନେ ଟିକେ ଭଲକି। ସଜା ମେ ମନ୍ଦିରା ପୁରା ବାଗି ପୁରା ସଜା। ପୂଜା କରୁଛନ୍ତି ପାର୍ବତୀ ମନ୍ଦିର ଓ ଶିବ ମନ୍ଦିର।
ହଁ।
ଓ ସେଦିନ କଳଯୁଦ୍ର ଆଣିବ ସେଦିନ ଡିଜେ ବୁଲିବ ଲାଷ୍ଟ ଲାଷ୍ଟ। ସେଦିନ ବି ଆମର ଡିଜେ ବୁଲିବ ସେଦିନ ତାଙ୍କୁ। କଳସ ପଛରେ ଆସିବେ ଆଉ ଡିଜ ଆଗରୁ ପୁରା ବଜେଇ ଜେଇ ଯିବେ ଆଉ। ପାଣି ଉଠେଇ କଳସ ଠାକୁରାଣୀଙ୍କର।
ଏରାଯଉ ଶବରଗେଟପ ଶବରଗେଟପ ପରିକା ପିନ୍ଧିକି ଆଉ।
ହଁ ଆଣିକି ପରା ମନ୍ଦିରରେ ଢାଳିବେ ଆଣିକି।
ସେମିତି ଆଉ ଯାହାର ଯା ଯାଚେଙ୍ଗା ଥିବ ସିଏ କଳସ ମୁଣ୍ଡେଇକି ଆଣିବ ଆଉ ପାଣି ଆଉ।
ତୁ କେବେ ଏଇଠି ମୁଣ୍ଡେଇଛୁ ନାଇଁ ଆମର କୋରଡାରେ ଯ କଳସାତରେ ମୁ
ହଁ ହଁ ହଁ। ଆମ ଆମ ଗାଁରେ ହେଲେ ଏମତି କଳସ ଆମ ଗାଁରେ ହେତି କଳସ ମୁଣ୍ଡିକି ହିତି ଯାତ୍ରା କରନାହାନ୍ତି ମଝିରେ ମଝିରେ ଆଉ କଉଥର ଗୋଟେ ସେଥି କରୁ ଥିଲେ। ହଁ କଳସ ମୁଣ୍ଡେଇକି ପା ଆମର କିନ୍ତୁ ଏଇ ଡିଜେ ହରିକା ନୁହଁ। କୀର୍ତ୍ତନ ହକା ବୁଲିକି ବାଜା ଫାଜା ବାଜିକି ଚାରିଆଡେ ହେନ୍ତି କରିକ ନେଇକି
ହଁ ମା ଆମର ଏଠି ଆମର ଏଠି ଲିଟ କହ କି ଆମର ସବୁ ପର୍ବ ଆମେ କଢୁଛେ।
ତମର ଟିକେ କା ତମର ଟିକେ କଣ କାଳୀ ପୂଜା ଟିକେ ଲିଠ ପର୍ବ ତମର ଟିକେ। ଅଧିକ ଧ୍ୟାନ ଦଉଛ ସେମିତି ଆଉ ଯୁଆଡେ ଯେମିତି ଆଉ।
ଆମର ଇଆଡେ କାଳୀପୂଜା ମାନେ ଇଏ ବଣ ଗସ ଖୋଜୁନୁଁ କି।
ହଁ।
ସେମାନେ ଟିକେ କରିଦଉଛନ୍ତି ଭଲ ଆଉ ପଇସା ପତ ଯେତେ ଯାହା ଖର୍ଚ୍ଚ ହେଲେ ବି ସେମାନେ ଆଉ ମୁଣ୍ଡକୁ ନଉନାହାନ୍ତି ଖର୍ଚ୍ଚ ହଉଚ ତ ଏକଥରେ ହେଇ ଚାଲୁ। ପୁରା ଭଲ ଯେ ହବ।
କାଲି ଆସିଲାଣି ନା ଗୋଟେ। ଆଉ ସେ ଆଉ ହଁ
ହଁ।
କହନୁ କହ।
ହଁ ହଁ।
କହ।
ଏଇ ବଜାର ବଜାର ଏମତି କାଳୀପୂଜା ଯୁ
ହଁ।
ମ ସେମାନେ ଆଉ ମନ ଧ୍ୟାନ ତ ଦଉନାହାନ୍ତି କେତେ ଟଙ୍କା ଖର୍ଚ୍ଚ କଲା ହାତରୁ ପଡିବ କି କେ କେତେ ଟଙ୍କା କଣ ଇଏ ସିଏ ଆଉ କିଛି ନାହିଁ ଆ ଡାଇରେକ୍ଟର ହଉଛି ତ ହେଇ ଚାଲୁ ଖର୍ଚ୍ଚ ହଉଛି ତ ହେଇ ଚାଲୁ ସେମିତି ଜାଗା ପାଇଁ ଏ ଏମିତି ବୋଲବମ୍ ତ ପା ଖେଇ ଆସିଲାଣି ଆଉ ଏବେ କଳସ ବାହାର କରିକି ଧରିକି ନେଇକି ଢାଳିବେ ଆଉ
ହଁ ଏଇଟା ଏଇଟା କଳସଯାତ୍ରା ଆଗ ହବ ତାପରେ ସେଇଟା ଆମର ବୋଲ ବୋମ ଟା ହବ ତାପରେ ଆଉ
ତାପରେ
ହଁ ତମ ଗଟେ ପାର୍ବତୀ ମନ୍ଦିର ଅଛି ତମ ଗାଁରେ କି?
କଣ
ପାର୍ବତୀ ମନ୍ଦିର ଅଛି ତମଗାଁ ରେ?
ଆମ ଗାଁରେ ନା ଖାଲି ଶିବ ମନ୍ଦିର ଅଛି।
ଓହୋ ଆମର ଆମର ହେଇଗଲାଣି ପାର୍ବତୀ ମନ୍ଦିର ଏଥିରୁଠୁ କଳସାତରେ ଆର ବର୍ଷ ଠୁ ହବ ବୋଧେ ଆଉ।
ହଁ ଆର ବର୍ଷଠୁ ଷ୍ଟାର୍ଟ କରିବ ଆମର ଏମତି ସେଟ ଗଣେଶ କାର୍ତ୍ତିକ ଶନିଦେବଙ୍କ ମନ୍ଦିର ସବୁ ଅଛି ପାର୍ବତୀ ମନ୍ଦିର ନାହିଁ।
ଓହୋ ଆ ଆମର ହବ। ଏମଲ ପାଣ୍ଠିରୁୁ ଆସିଲେ ସେ ଯୋଉ ଗଣେଶ ମନ୍ଦିର ଟା ହବ ଆଉ।
ହ
ସେ ଦେଲେ କିଛି ପଇସା ଆଗକୁ କାମ ଆଗକୁ ଚାଲିବ ଆଉ
ଏମଲେ କଣ ଏବେ କରିବ କି ଠିକ ଯେତେବେଳେ ତାର ସରିିବାକୁ ଆସିଥିବ
ହଁ
ସମୟରେ ଚାରିଆଡେ ପଇସା ଖେଳା ଖେଳି କରିକି ଷ୍ଟାର୍ଟ କଲେ କରିବ କାମ।
ହୁଁ ଆଉ ତମର ଯୋଉ ତମର ଯୋଉ କା କାଳୀପୂଜରେ କଣ ଗାଁ କଲେକ୍ସନ ହଉଛି।
ଗାଁ କ କଲେକ୍ସନ ନୁହଁ ହେରା ଆମ ବଣୀଙ୍କ ଶଙ୍ଗ ଅଛନ୍ତି। ବଣର ସଂଙ୍ଗରେ ଯିଏ ଯିଏ ମିଶିଥିବେ
ବଣିକ ସଂଘ ରେ ଯିଏ ମିଶିବେ ସିଏ ଖାଲି କରିବେ ଯୋଉମାନେ
ହଁ ସେ ସେମାନେ ପଇସା ପତ୍ର ଦେଇକି ଯାହା କରିବେ ଯେତେ ଟ ଯେତେ ଟଙ୍କା ହଉଛ ହଉ। ପାଞ୍ଚ ହଜାର ଦଶ ହଜାର ପୁଣି ଆଉରି ଏମ ଏଲ ଏ ଫଣ୍ଡ ଇଆଡୁ ପୁଣି ଆସୁଛି।
ସବୁ ବଡ ହେଇଯାଉଛି ମିଶିକି ଆଉ
ହଁ ଆମର ଏଇଠିକିନା କେତେ ଲାଗୁଥିବ ଏଇ ଷାଠିଏ ସତୁରି ହଜାର ଖଣ୍ଡେ
ହୁଁ
ପ୍ଲସ ରେ ଲାଗୁଥିବ।
ହୁଁ
ଏ ଖାଲମଡା ହରିଜନ ସାହିରେ ଏମିତି କଣ ଗୋଟେ କ କରୁଥିଲେ ଯେ
ହଁ
ମାନେ ଏକାଥରେ ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଥିଲା ମାନେ ମୁଣ୍ଡ ପିଛା କେତେ ପନ୍ଦରଶହ ନା ଦି ହଜାର ଟଙ୍କା ପଚିଶହ ଏମିତି କରି ଦେଇଥିଲେ।
ସେ କହ କଣ କରୁଥିଲି ତା ଗାଁରେ ଏଟା
ଆ ତିନି ତିନି ଦିନ ରଖିଲେ ଯେ ତିନି ଦିନ ଯାକ ଯାତ୍ରା।
ଅ ଆ ନେବେ ଆଉ ମୁ ପଚିଶ ତିରିଶ ଲାକି ନେଲା ସିକି ସେ ପଡିଲାଣି ନବେ।
ହଁ
ଆଉ ଯାହା ଖର୍ଚ୍ଚ ଏମିତି ଆଉ।
ତାପରେ ଟେଣ୍ଡ ଇଏ ହଁ